ହାଲୋ।
ହାଲୋ।
ହଁ ନମସ୍କାର ମାଡ଼ମ୍।
ନମସ୍କାର ମେମ୍।
କଣ କରୁଥିଲେ ମେଡେମ୍?
ମୁଁ ବସିଛି, ଆପଣ?
ମୁଁ ବି ସେମ୍ ବସିଛି, ଆଉ ସକାଳ ଜଳଖିଆ ସରିଲାଣି ମେଡାମ୍?
ଆଜ୍ଞା ଆଜ୍ଞା ଆପଣଙ୍କର?
ହଁ ମୋର ବି ସରଲାଣି।
କଣ ଖାଇଲେ?
ମୁଁ ଖାଇଲି ମସଲା ଉପମା୍, ଯୋ ଆମର ସବୁ ପନିପରିବା ପଡିକି ଉପମା ହୁଏନି।
ଆଜ୍ଞା ଆଜ୍ଞା।
ହଁ ସେଇଆ।
ଆଜ୍ଞା, ମୁଁ ଆଳୁଦମ୍ ଦହିବରା।
ଓହୋ ଦହିବରାଟା ସବୁଠୁ ବେଷ୍ଟ ଖାଦ୍ୟ।
କଟକ ପିଲାଙ୍କର ଆଉ କଣ ଅଛି ଖାଇବା କହୁନାହାନ୍ତି, ସକାଳୁ ଉଠିଏ ମାନେ ଆଳୁଦମ୍ ଦହିବରା। ଆଜ୍ଞା।
ଧା ନା ଆଉ, ଆମର ଆଳୁ ଦମ୍ ହେଲେ ଆଉ ଭାତ ଫାତ ବି ଦରକାର ନାଇଁ।
ହଁ। ତା ଦେହରେ ପୁଣି ଯଦି ସେଇଟା ରାଗ ଥିବ ତ ସରିଗଲା, ଆଉ କିଛି ଦରକାର ନାହିଁ।
ଓ ହଁ ରାଗ ଖଟା, ହୁଁ। ହୁଁ ଆଉ କୁହନ୍ତୁ ମେଡ଼ାମ୍।
ଅ ମୁଁ କହିଲି ମେମ୍ ଆଜି କୋଉ ବିଷୟରେ କଥା ହବା ଟିକେ।
ଆମେ ଆପଣଙ୍କ ସେଠି ତ ଦଶରା ହଉଥିବ ମେଡାମ୍?
ଆଜ୍ଞା ଆମ୍ ଆପଣ ତ ଜାଣିଥିବେ କଟକ ଦଶହରା ପୁରା ଫେମସ୍।
ଆଜ୍ଞା। ମୁଁ କହୁଥିଲି ଦଶରା ଆପଣ ବୁଲାବୁଲି କରନ୍ତି ମେଡ଼ାମ୍?
ଆମ ଘରେ ମେମ୍, ଆମେ ଆକ୍ଚୁଆଲି ନଅ ଦିନ୍ ଯାକ ହିଁ ବୁଲୁ।
ହଁ ଆପଣଙ୍କ ତ ଘର ସେଇଠି ଥିବ ମାନେ ଅ ସବୁ ଯାକ ମେଢ଼ ବି ଆପଣ ପିଲା ବେଳୁ ତ ଦେଖୁଥିବେ ଏନ୍ଜୟ କରୁଥିବେ।
ଆଜ୍ଞା।
ହଁ ମୁଁ କହିଲି ଆପଣଙ୍କୁ ସବୁଠୁ କୋଉ ଜାଗା ଟା ଭଲ ଲାଗେ କଟକର ଦେଖିଆ ପାଇଁ?
କଟକର ଚାନ୍ଦିନ୍ ଚୌକ୍ ମେମ୍।
ଆଜ୍ଞା ମାନେ ଚାନ୍ଦି ମେଢ ହେଇଥିବ ନା ସେଠି ମେଡାମ୍
ସୁନା ମେଢ଼ ନା ମେମ୍ ସୁନାର ମୁକୁଟ ଫୁକୁଟ ସବୁ ସବୁ ମାନେ କନ୍ କହିଲେ ଚାନ୍ଦିନ୍ ଚୌକି ଯୋଉ ଆମର ଦଶହରା ପାଇଁ ବୁଝିପାରୁଚନ୍ତି ନା ତ ମାନେ କନ୍ କହିଲେ ସିଏ ଯେତିକି ମେଢ଼ ଅଛି ନା କଟକରେ ଯେତେ ସବୁ ଦୁର୍ଗା ପୂଜା ହୁଏ ବୁଝିଲେ ନା ତ ସିଏ କନ୍ କରେ ନା ସେ ଯୋ ମେଢ଼ ମାନଙ୍କର ରାଣୀ ନୁହେଁ କି
ଆଜ୍ଞା।
ତ ସିଏ ହଉଚି ମେଢ ମାନଙ୍କର ରାଣୀ ସବୁ ଲାଷ୍ଟରେ ଆସିବ ସି ବୁଝିପାର୍ ଚନ୍ତିନା ଆଉ ତ ଏଇଟା ସବୁ ବର୍ଷ ଖାସି ମାନେ କନ୍ କହିଲ ଫେମସ୍ ଇଏ ସେ ସବୁ ବର୍ଷ କନ୍ କରିବ ତା ଯୋ ମାନେ ଇଏ ନୁହେଁ କି ତୋରଣ ଯୋଉଟା ତା ଦେହରେ ସବୁ ବର୍ଷ ସୁନାର ଗୋ ଗଟେ ଗୋଟେ କଲି ଲଗାଏ ସୁନାର କଲି ପ୍ରତି ବର୍ଷ ଗୋଟେ ଗୋଟେ ଲଗେଇ ବ ଯୋଉଟା କି ଆଉ କଉ ମେଢରେ ଦେଖିବାକୁ ମିଳେନି ସେଥିପାଇଁ ଭଲ ଲାଗେ
ସବୁ ମାନେ ସବୁ ବର୍ଷ ନୂଆ ନୂଆ ଜିନିଷ ଲାଗିବ ତା ଦେହରେ ନାଇଁ କି।
ନାଇଁ ନାଇଁ ଯଆର ଯୋଉ ତୋରଣ ଉପରେ
ଆଜ୍ଞା ଆଜ୍ଞା।
ଯୋଉ ସୁନାର ସେ ସୁନା ଟା ହିଁ ସେ ସବୁ ବର୍ଷ ତ କଣ କରେ ନୂଆ ଆଡ କରେ ଆଉ କେହି ବି ଆଉ ସମସ୍ତେ ଅବଶ୍ୟ ସୁନା ମେଡ ହୁଏ। କିନ୍ତୁ କଅଁ କହିଲେ କେହି ତା ଭଳିଆ ସୁନା ଏତେ ଇଏ କରନ୍ତିନି ସେଥିପାଇଁ ଭଲ ଲାଗେ ତା ମେଡ ଗଟା ଦେଖିବାକୁ। ଆଉ ତା ମୂର୍ତ୍ତି ସମସ୍ତଙ୍କଠୁ ଅଲଗା ମୂର୍ତ୍ତି ତାର।
ଆଜ୍ଞା।
ଆଜ୍ଞା ଆପଣ ତ ଜାଣିଥିବେ ନା ଦଶହରା ଯେମିତି ଆମ ଓଡିଶା ଓଡ଼ିଶାର ଗଣ ପର୍ବ ଗୋଟେ ହେଲା ତ ଇଏ କଣ ହୁଏ ନା ସେଦିନ ଦେଖନ୍ତୁ ଅ ଦଶହରା କୁ କିଏ କିଏ ଦୁର୍ଗା ପୂଜା ବି କୁହନ୍ତି। ତ କିଏ କିଏ ନବରାତ୍ରି ବି ପାଳନ କରନ୍ତି ଯେ ନବରା
ହଁ ହଁ ହଁ ହଁ ହଁ ହଁ।
କଈଆ କଥା ଆଉ ଗୋଟେ ଜାଣିଥିବେ ଯେ ଓଡିଆ ଘରେ ଯୋଉମାନେ ଆମ୍ ବେଳେ ବେଳେ ଦେଖୁଥିବେ ସବୁ ଓଡିଆ ଘରେ ନାହିଁ ଯୋଉମାନାନଙ୍କର ଘରେ ମାନେ କଅଁ କହିଲ ଅସ୍ତ୍ରଶସ୍ତ୍ର ପୂଜା ହୁଏ
ହୁଁ ହୁଁ ହୁଁ ହଁ ଆମର ବି ଘରେ ଆମର ଦଶରା ହେଲେ ହଁ ଷସ୍ ସେଠୁ ଆମର କଳସ ବସେ ତା ଦେହରେ ବହି ପତ୍ର ବି ବସେ ଆମର ନ୍ୱଆ ଜିନିଷ ବି କିଛିଟା ବସେ ସେ ବି ଆମର ଦଶହରା ଯାକେ ପୂଜା ହୁଏ।
ଆଜ୍ଞା।
ଆଗେଇ।
ଦେଖନ୍ତୁ ମୁଁ କହିବା କଥା ଅ ଯୋଉ କହିଲେ କି ଆପଣ ଦେଖନ୍ତୁ ଓଡିଶା ଯେହେତୁ ଗୋଟେ କୃଷି ପ୍ରଧାନ ରାଜ୍ୟ ଠିକ ଅଛି କୃଷି ଭିତ୍ ପ୍ରତ୍ୟେକ ଉପକରଣ ଯେମିତି ହେଲାାଗଲା ଆମର ହଳ ଲଙ୍ଗଳ ଐତିହାସ ଦେଗ ଏଗୁରା ସବୁ କଣ ମାନେ ବ୍ୟବହାର ହଉଥିଲା। ସେଥିପାଇଁ ଆକୁ ପୂଜା କରାଯାଏ କୋଉ ଦିନ ମ କରଣୀ ଯୋଉ ମାନେ ଯିଏ ଯୋଉଥିରେ କାମ କରେ କନ୍ଦିବୁ ଯେ ପଇସା ଦେନା ତ ଆପଣ ବି କେବେ କ କଟକ କୁ ଦଶହରା ଦେଖିବାକୁ ଆସୁଛନ୍ତି?
ହଁ ମୋ ପିଲା ବେଳେ ମୁଁ ତ ସେଇଠି ପାଖାପାଖି ହିଁ ମାନେ କଟକ ଡିଷ୍ଟ୍ରିକ୍ଟ ରେ ଘର କିନ୍ତୁ ମୁଁ ଯାଏ ମାନେ ଏତେ ବି ଯାଏନି ଯାଏନି କିନ୍ତୁ ବହୁତ ଟାଇମ ଯାଇଛି ତିନି ଚାରି ଥର ଯାଇଛି
କେମିତି ଲାଗେ ଆପଣଙ୍କୁ?
ବହୁତ ଭଲ ଲାଗେ ବହୁତ ଭିଡ। ବିଶେଷ କରି ଦଶଟା ବା ଏଗାରଟା ପରେ ହିଁ ଆମେ ଯାଉ। ବୁଲିବା ପାଇଁ କାହିଁକି ନା ଭିଡ ବି ବହୁତ ଥାଏ ନା ସବୁ ବହୁ ମେଢ ଦେଖିବା ବି ଆମ ପ୍ରତି ସମ୍ଭବ ହେଇପାରେନି। କିନ୍ତୁ ବହୁତ ରାତି ଯାକେ ବହୁତ ରାତି ଯାଙ୍କେ ଲୋକ ବୁଲନ୍ତି।
ଆଜ୍ଞା।
ମୁଁ ସେଇ ଦଶଟା, ବାରଟା ପରେ ହିଁ ଆମେ ସବୁ ଭାଇ ଭଉଣୀ ମିଶିକିନା ଯାଉ ଦେଖ ଖିବା ପାଇଁ, ଆଜ୍ଞା ହଁ।
ଦେଖନ୍ତୁ, ଦ
ଆଉ ବେଶୀ ଭଲ ଲାଗ ଗେ ଅଷ୍ଟମୀ ପୂଜା, ନବମୀ ପୂଜା, ମତେ ଏଇ ଦି ଦିନ ପୂଜା ବହୁତ ହି ବଢିଆ ଲାଗେ।
ଆଜ୍ଞା।
ହଁ, ତାପରେ ଆମର ଏପଟ ଗାଁ ରେ ବି ଅଁ, ମାନେ ସବୁ ସବୁ ଗାଁ ରେ ଦେଖିବ, ବଡ ବଡ ଗାଁ ଥିବ, ସେ ଠି ବି ସବୁ ଦୁର୍ଗାଙ୍କ ପୂଜା ହୁଏ, ମାନେ ବଡ ବଡ ମେଢ କରିକି ସେମାନେ ପୂଜା କରନ୍ତି, ଆମର ଏଇଠି ମୋ ନାନୀ ଘର ଗାଁ ରେ ବି ବିଂଶ ପୂଜା, ମା ପି ପୂଜା ପାଆନ୍ତି, ମାନେ ଯେମିତି ଅଧିଶ ସବୁ ବର୍ଷ ମାନେ ଯିଏ ଯାହା ମାନସିକ କରନ୍ତୁ ସେ ସବୁ ଜିନିଷ ମାନେ ପୂରଣ ହୁଏ।
ଆଜ୍ଞା, ଆଛା ଆପଣ ଯୋଉ
ମାଙ୍କୁ ଏତେ ବଢିଆ ମାନନ୍ତି, ମନ୍ଦିର ଟାଇପ ର ହିଁ ହେଇଚି ସେ ମାନେ ଜାଗା ଟା, ବହୁତ ବଢିଆ ଲାଗେ, ଆଜ୍ଞା।
ଯୋଉ ଆପଣ କହିଲେ କଟକର ଦଶହରା, ଦେଖନ୍ତୁ କଟକର ଦଶ ଦଶହରା ହେଉଛି ଗୋଟେ କଟକୀୟା ମାନଙ୍କର ଯୋଉ କୁହନ୍ତିନି ପ୍ରଧାନ ପର୍ବ
ମାନେ ଗର୍ବ ସେଇଟା, ଗର୍ବ କଟକିଆ ମାନଙ୍କ
ଆଜ୍ଞା, ଦେଖନ୍ତୁ, କଟକର ଦଶହରାର ଯୋଉ ଚାନ୍ଦି ମେଢ ସେଟା ମାନେ କେବଳ ଓଡିଶା ଭିତରେ ସୀମିତ ନୁହଁ, ବିଶ୍ଵବିଖ୍ୟାତ। ବୁଝିପାରୁଚନ୍ତି ନା, ଆଉ ତ ସେଇ ସମୟରେ କଣ ହୁଏ ନା, ପୂଜା ସମୟରେ, ମାଙ୍କୁ ମୂର୍ତ୍ତିଙ୍କୁ କଣ ହୁଏ ନ ରୂପା ନିର୍ମିତ ଅଳଙ୍କାର, ଆଉ ସୁନା ନିର୍ମିତ ମେଢ, ଜରିରେ କଣ ହୁଏ ଦଶ ସାତ ଦିନ ଧରି ପୂଜା ଚାଲେ, ଠିକ୍ ଅଛି। ତ ମାଆଙ୍କର ଯୋଉ କାରିଗର ମାନେ ଥାଆନ୍ତି, ସେମାନେ ହଉଛନ୍ତି କାଠଗଡା ସାହି ବିଡାନାସୀରୁ ଆଉ କରିଥାନ୍ତି, ବୁଝିପାରୁଛନ୍ତି ନା?
ଆଜ୍ଞା।
ସେଇ ସମୟରେ କଟକର ଯେମିତି ଆମର ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର ଚାଉଳିଆଗଞ୍ଜ, ଝାଞ୍ଜିର ମଙ୍ଗଳା, ମଙ୍ଗଳାବାଗ ହେଲା ତ ଦୋଳମୁୁଣ୍ଡାଇ, ତ ଏଇଗୁଡାକ ସବୁ ହଉଚି ମେନ ମେନ ମେ ଢ ଯୋଉ ଆମର ଥାଏ, ଆଉ ଛୋଟ ବଡ ବହୁତ ମିଶେଇକି ତ ଶହେ ଅ କୋଡିଏ ନା, ଶହେ ତିରିଶ ମେଢ ହୁଏ। କିନ୍ତୁ ମେନ ମେନ ମେଢ ଅଛନ୍ତି, ବୁଝିପାରୁଛନ୍ତି ନା? ତ ମୁଁ କହିବା କଥା ଚାନ୍ଦିନୀଚୌକ ଦୁର୍ଗା ପୂଜା କମିଟି ଦୁଇ ହଜାର ଏଗା ଏଗାର ମସିହାରେ କଣ କରିଥିଲା ଦେଖିଥିବେ ଆପଣ ନେ ନେପାଳରେ ଥିବା ଗୋଟେ ପାହାଡ ଭଳିଆ ତୋରଣ କରିଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା।
ମାଲ ମାଲଗୋଦାମ କଣ କରେ ସେ ଆର ଥରକ କାର୍ଗିଲ ଇଏ କରିଥିଲା। ତ ସିଏ କଣ କରିଥିଲା, ନା ଗେଟ୍ୱେ ଅଫ ଇଣ୍ଡିଆ କରିଥିଲା, ଠିକ୍ ଅଛି।
ଆଜ୍ଞା।
କିନ୍ତୁ ଆମର ଯୋଉ ଚୌଧୁରୀ ବଜାର ରହିଲା, ସେ ଉଣେଇଶହ ଛପନ ମସିହା ସିହା ରେ ପ୍ରଥମେ କଣ କରି ଥିଲା, ନା ଚାନ୍ଦିର ମେଢ କରିଥିଲା, ତାପରେ ଦି ହଜାର ତେର ମସିହା ବେଳକୁ, ସତରଟା ମଣ୍ଡପରେ ଚାନ୍ଦିର ବ୍ୟବହାର କରାଗଲା, ହେଲା।
ଆଜ୍ଞା।
ଯୋଉ ଚୌଧୁରୀ ବଜାରରେ ଯୋଉ ଚାନ୍ଦି ଲାଗେ ତାହା କେତେ ଆପଣ ଜଣିଛନ୍ତି ଚାରିଶହ କେଜି ର ଅ ମାନେ କଣ କହିଲେ ରୂପା ଲାଗେ। ଆଉ ଚାଳିଶ ରୁ ପଇଁଚାଳିଶ ହଜାର ଟଙ୍କା ପର୍ଯ୍ୟନ୍ତ ସୁନାର ମୁକୁଟା ମାଙ୍କର ଲାଗେ। ଆଉ ତା ସିଏ ହଉଛି କଟକର ପ୍ରଥମ ଚାନ୍ଦୀମେଢ଼।
ଆଜ୍ଞା।
ବୁଝିପାରୁଛନ୍ତି ନା? ତାପରେ ଆଲି ବଜାର ହେଲା ଆଉ ତାପରେ ଆଉ ଗୋଟେ ଫୋଲଡି ଚାନ୍ଦି ମେଡ ହଉଛି ରାଣୀ ହାଟ। ଯୋଉଟା କି ଦିଇ ହଜାର ଚଉଦ ରେ କରିଥିଲା ତାର ସୁନା ମୁକୁଟ ମାଙ୍କର ଯୋଉ ଥିଲା, ସେଟା ଥିଲା ଚାଳିଶ ଶହ କେଜି ପାଞ୍ଚ ପାଞ୍ଚ ଗ୍ରାମ ନା ଏମିତି କଣ ଥିଲା। ବୁଝିପାରୁଛନ୍ତି ନା? ଆଉ ଗୋଟେ ହଉଛି ଅ ମଙ୍ଗଳ ବାଗ ଯୋଉଟା ସେଇଟା ହଉଛି ମାନେ କଣ କହିଲେ, ସୁନେଲି ଜରି ମେଢ କରିଥିଲା ବୁଝିପାରୁଛନ୍ତି ନା? ତ ଦେଖନ୍ତୁ ଏଇଟା ତିରିଶ ବର୍ଷ ହେଲା ଏଇ ସବୁ ସ୍ଥାନ ମାନଙ୍କରେ ମା ତ ଆଗରୁ ପୂଜା ପାଉଛନ୍ତି। କିନ୍ତୁ ଏଇ ତିରିଶ ବର୍ଷ ହେଲା କଟକରେ ମେଲୋଡି ହଉଛି ଦେଖିବ। ସବୁ ପୂଜା ମଣ୍ଡପରେ ପାଲା, ଭଜନ, ସଂକୀର୍ତନ, ମେଲୋଡି ଏଇ ସବୁ ଚାଲିଛି। ଠିକ ଅଛେ। ଆଉ ଗୋଟେ ଗୋଟେ ଦେଖିବେ ଦଶହରା ତ ଦଶହରା କିନ୍ତୁ ଭସାଣୀ ଯୋଉ ଥାଏ ନା ମାଙ୍କର ସେଇଟା ଆହୁରି ବଢିଆ ଲାଗେ ଦେଖିବାକୁ।
ହଁ ମୁଁ ଭସାଣି ଥରେ ଦିଥର ଯାଇଛି, ସେମିତି ଲାଗିଥିବ, ଲାଗିଥିବ। ଆ ମେଢ ସ ସରୁ ନଥିବ। ଆଜ୍ଞା, ହଁ।
ତ କଣ କହିଲେ ଲାଗିଥିବ ତ ଲାଗିଥିବ ସରିବ ତ ନାହିଁ ସକାଳ ହେଇଯାଏ ବି, ଦିନ ବାରଟା ଗୋଟେ ହେଇଯାଏ, କିନ୍ତୁ ଯୋଉ ମଣ୍ଡପ କଣ କରିଥିବ ନା ନୂଆ ଚାନ୍ଦିମେଢ କରି ଥିବ, ଭସାଣି ଦିନ ସିଏ ବିସର୍ଜନ ପାଇଁ ଯାଏନି ବୁଝିପାରୁଚ?
ହଁ, ହଁ, ହଁ, ହଁ, ହଁ।
ସିଏ କଣ କରିବ ନା ତାପରେ ଏ ତା ପରଦିନ ଯେହେତୁ ସେ ନୂଆ କରିଛି ନା? ଆଜ୍ଞା। ତା ପରଦିନକୁ ସେ ଯାଏ।
ପରଦିନ ହିଁ ଯାଇବ ମାନେ ବିସର୍ଜନ ହୁଅନ୍ତି। କିନ୍ତୁ ସେଇଦିନ ଭସାଣି ହୁଏ ନାହିଁ ମାଙ୍କର।
ଆପଣ ଜାଣିଛନ୍ତି ଅ ଆ ଯୋଉ କଟକ ରେ ପୂଜା ଏଇ ଯୋଉ ଦୁର୍ଗା ପୂଜା ବା ଦଶହରା କେବେ ହେଇଥିଲା ଜାଣିଛନ୍ତି ବା କିଏ କରିଥିଲେ ଜାଣିଛନ୍ତି?
ନା, ନା ମୁଁ ଜାଣିନି?
ହେଲୋ। ଯେତେବେଳେ ଆମର ଚୈତନ୍ୟ ମହାପ୍ରଭୁ ଓଡିଶାର ପୁରୀ କୁ ଆସିଥିଲେ ନା ଚାରିଶହ ବର୍ଷ କୁହ ବର୍ଷ ପୂର୍ବେ ସେ କଟକର ହେଲା କଟକ
ଆଜ୍ଞା।
ଆସିକି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବ ସେତେବେଳେ ନଦିଆ ଠାରୁ ବାହାରି ବାଟରେ ଯେ ଯେତେବେଳେ ରହି ରହି ଆସୁଥିଲେ ଯେତେବେଳେ କଟକରେ ରହିଲେ ନା ବିନୋଦ ବିହାରୀ ପୀଠରେ ସେ ପନ୍ଦରଶହ ନଅ ମସିହାରେ ପ୍ରଥମେ ମାଙ୍କ ଘଟ ପୂଜା ଆରମ୍ଭ କରିଥିଲେ। ଘଟ ମାନେ ବୁଝିପାରୁଛ ନା? କଳସ ଥୋଇକି ପୂଜା କରିଥିଲେ ହଁ, ହଁ ତାପରେ ତାଙ୍କର ଅନୁଗମ୍ୟ ମାନେ ଏଇ ପୂଜାକୁ କଣ କଲେ ସାର୍ବଜନୀନ କରିବା ପାଇଁ କେତେ ଜଣ ଓଡିଆ ଆଉ କେତେ ଜଣ ବଙ୍ଗାଳୀ ମିଶି କାଜି ବଜାରରେ କଣ କଲେ? ନା ମୂର୍ତ୍ତି ପୂଜା କଲେ ସେବେଠାରୁ ତ ମୂର୍ତ୍ତି ପୂଜା ହଉଛି ଆପଣ ଜାଣିଥିବେ ଆଉ। ଏଇଟା ଆମର ମାକ୍ରେଣ୍ଡିୟ ପୁରାଣରେ ଅଛି ବୁଝିପାରୁଛ।
ଆଜ୍ଞା ଆଜ୍ଞା ହଉ ମ୍ୟାଡ଼ାମ ବୋହୁତ ଭଲ ଲାଗିଲା କଥା ହେଇକି ବୋହୁତ ଶିଖିବାକୁ ବି ମିଳିଲା ଆପଣଙ୍କଠୁ ଯୋଉଟା ମୁଁ ଜାଣିନଥିଲି। ହ
ଆଜ୍ଞା।
ଆଜ୍ଞା ହଉ କଥା ହବା ଆମେ ପରେ ଆଜ୍ଞା ଧନ୍ୟବାଦ ହଁ।
ହଁ ମୁଁ କଲ ଟା କାଟିବି।